ହ୍ୟାଲୋ ଆଜ୍ଞା ନମସ୍କାର।
ଆଜ୍ଞା।
ଭାଇ କଣ କରୁଛନ୍ତି?
ଆଉ କଣ କରିବି ଯାହାହେଲେ ବର୍ଷା ଆମ ଗାଁ ରେ ହେଇଛି ଆଜ୍ଞା ବଇଛି ଆଉ।
ହଁ ସନ୍ଧ୍ୟାବେଳେ କଣ ଟିକେ ପକୁଡି ଫକୁଡି ଖାଇଲେନି ଏଇ ବର୍ଷା ପାଗକୁ।
ନାଇଁ ଆଜ୍ଞା ଖାଇନି ଆପଣ ଖାଇଥିଲେ?
ହଁ ମୁଁ ଆଜି ଆମର ଟିକେ କରିଥିଲୁ ଏ ବରା ଫରା ଛାଣିଥିଲୁ ବର୍ଷା ହେଉଛି ତ। ପୁର ପକୁଡି ଚା ଫା ଟିକେ ପିଆ ପିଇ କରିୁଥିଲୁ ସବୁ ଆଜି।
ଆଜ୍ଞା ଆଜ୍ଞା।
ଆଗକୁ ଟିକେ ତେଲ ଭାଜି ଜିନିଷ ଭଲ ଲାଗିବ।
ଆଜ୍ଞା।
ଆଉ କଣ ରାତିରେ ଖାଇବା କଣ ଭାଇ?
ରାତିରେ ଅଛି ଆଉ ଆଜ୍ଞା କଥା ହବ ଏଇଟା ଆଜ୍ଞା ବାର ମିନିଟ କଥା ହବ ଆଜ୍ଞା।
ଆଜ୍ଞା ହଁ।
ବାର ମିନିଟ୍ କଥା ହେଲା ଆପେ ଆପେ କଟିଯିବ।
ରାତିରେ କଣ ଖାଇବା ମୁଁ ତ କଲ। ଆପଣ କଲ୍ କରିଦେଲେ ନା କଣ।
ନାଇଁ ନାଇଁ ମୁଁ କଲ କରିଥିଲି ତମେ ଉଠେଇଲେନି କେତେବେଳେ।
ହଁ ମୁଁ ପା କରିଥିଲି ଆପଣ ଉଠେଇଲେନି ଆଉ।
ହଁ ଆଜ୍ଞା।
ଏବେ ତ ଆପଣ କରୁଛନ୍ତି ନା ହଁ।
ପୁଅ ଏଇନା କଣ କରୁଛି।
ପୁଅ ଏଇ ପାଠ ପଢୁ ତା ପୁଅର ଟିକେ ଦେହ ଖରାପ ହେଇଯାଇଛି ଥଣ୍ଡରୁ।
ଏଇ ଆମ ଆରେ ସେଇ ବର୍ଷା ହେଇଛି କାଦୁଅ ମୋତେ ବି ଗୋଡ ପୁରା ଇନଫେକ୍ସନ ହେଇଗଲାଣି। କାଦୁଅ ପାଣିରେ ବୁଲିଲା ବେଳକୁ ଟିକେ ଗୋଡ ଅବାଗିଆ ଲାଗୁଛି ଆଉ।
ଗୋଟେ ଏ ଟି ତେଲ ମାରି ଦଉନାହାନ୍ତି ଯଉ ଗୋଡ଼ ଅବାଗିଆ ଲାଗୁଛି କାଦୁଅ ପାଣିରେ। ତେଲ ଟିକେ ମାରିଦେବେ ବଢିଆ ଲାଗିବ, ଗରମ କରିକି ସୋରିଷ ତେଲ ରସୁଣ ଟିକେ ମାରି, ବର୍ଷା
ଆଜ୍ଞା।
ଆଉ କଣ ସବୁ, ସେଆଡେ ସବୁ କଣ ଖବର ଗାଁ ର?
ଗାଁ ତ ଆଉ ଭଲ ଆଉ।
ଚାଷବାସ ଚାଲି ଚି ନାଇଁ।
ଚାଷ ବାସ ଏଇନା ଚାଲିଛି। ଆଉ ଚାଷ ହେଇଥିଲା ମୁ ଏଇନେ ଆଇଥିଲି ପଇସା ଆଣିବାକୁ ପଇସା ସମସ୍ତଙ୍କଠୁ ଆମ ଗାଁ ଲୋକ ଠୁଁ ପଇସା ସମସ୍ତଙ୍କଠୁ ଗୋଟେଇକି ନେଇକି ଆଇଲି।
ଆଉ ସବୁ ଘରେ କଣ କରୁଛନ୍ତି? କିଏ କିଏ ଅଛନ୍ତି? କଣ ସବୁ
ଘ ଘରେ ଅଛନ୍ତି ବାପା, ମା ତ ଛୋଟବେଳୁ ପଳେଇଛନ୍ତି ଜାଣିଥିବ।
ହଁ।
ମା ତ ନାହାନ୍ତି ତମେ ଜାଣିଥିବ?
ହଁ ହଁ ହଁ।
ଆଉ ମୋ ଦାଦା ଖୁଡି ବଡ ବାପା
ବଡାପା ଆଉ ସବୁ ତାଙ୍କର ବଡାପା ପୁଅ ଝିଅ ସବୁ ନାହିଁ।
ବଡ ବୋଉ ଏଇ ସବୁ ଆଉ।
କଣ କାମ କଣ?
ସେଇଥିରେ ରହିକି ବଡ ହେଇଗଲି ନା ଆଉ।
ବାପା।
ବାପା ଯାଇଛନ୍ତି ଏ ଛକୁକୁ।
ଆଉ ଆପଣଙ୍କ କଣ କାମ କଣ କରୁଛନ୍ତି?
କାମ ଟିକେ କିଛି ନାହିଁ, ଗୋଟେ ଅଛି ଆମ ରୁଟି ଫାଟି
ହୁଁ।
ଯୋଉ ଲୋକ ଯୋଉ ରୁଟି ଖାଉଛନ୍ତି, ତିଆରି କରୁଛନ୍ତି ତମ ଘରେ।
ହଁ ହଁ ହଁ।
ସେ ରୁଟି ଲୋକଙ୍କୁ ସବୁ ସାହାଯ୍ୟ କରୁଛୁ।
ଏ ସବୁ କେତେ କଣ ତାର ପଇସା ମିଳୁଛି ନା?
ତିନି ଟଙ୍କା ପଚାଶ ପଇସା ବିକା ହଉଛି। ମୁଁ ପାଉଛି ଏଥିରେ ଚାରି ହଜାର ଟଙ୍କା।
ଯାହା ବସିବା ଅପେକ୍ଷା ଯାହା ଗୋଟେ କର୍ମକ୍ଷେତ୍ର ତ ଲାଗିଛନ୍ତି ଆଉ କରିବା ଚଳେଇିବା ପାଇଁ ଆଉ ବୟସ ଏଇ ଛୋଟ ଦିନରୁ କାମ କରୁଛନ୍ତି ନାଇଁ କି?
ଆଜ୍ଞା ନା ନାଇଁ ନାଇଁ ମୁଁ ଚାରି ପାଞ୍ଚ ମାସ ହେଲାଣି କାମ କଲିଣିନି।
ଆଉ ସେ ବଡ ଭାଇ କଣ କରୁଛନ୍ତି?
ଆଜ୍ଞା କଣ ମଉସା ମାଛ ଧରିବାକୁ ଆଇଛ।
ବଡ ଭାଇ କଣ କରୁଛନ୍ତି?
ଆଜ୍ଞା ବଡ ଭାଇ ନେଇକି ଯାଇଥିଲି ଛାଡିକି ଆଇଲି ତାଙ୍କ କାମ ରେ।
ଆଉ କ ଣ ଗାଁରେ ସବୁ ପର୍ବପର୍ବାଣିୀ ପୂଜା ସବୁ କଣ ହେଉଛି?
ଆଜ୍ଞା ଏଇନା ଆମ ଗାଁରେ ଯୋଉ ବର୍ଷା ହେଇଚି ପା ମାଛରେ ମୋ ଭାଇ ଯୋଉ ମଝିଆ ହେଇ ଯୋଉ ବଡ ବାପା ପୁଅ
ହଁ।
ଆପଣ ତ ତ ଜାଣିଥିବେ? ତମ ଆଗରୁ ଯୋଉ ଥିଲେ ମା ସେ ମରିଗଲେ ଯୋଉ ତମ ଯୋଉ ଏଠିକା ତା କଥା କହୁଛି।
ହୁଁ ହୁଁ ହୁଁ।
ସିଏ ତାଙ୍କୁ ବହୁତ ଭଲ ପାଆନ୍ତି।
ହଁ ହଁ ହଁ ମୋ ମା ହଁ ହିଁ।
ସିଏ ତ ଆଜି ମାଛ ତ
କିଏ ତ ଆମ ସବୁବେଳେ ଯାଆନ୍ତି ଆଉ ନାଇଁ?
ଆଜ୍ଞା ତମ ବାରିକି ଯାଆନ୍ତି ସେଠି ଶାଗ ଫାଗ ଆଣନ୍ତି।
କାକୁଡି ଫାକୁଡି ଆଣନ୍ତି ତାପରେ ଯୋଉ ଆମର ଯୋଉ ଅଛି କଳ ଜାଣିଲେ ଅ ଟା କଳ ଚଲାଏ ଯୋଉ କଣ ଧାନ ଫାନ ପଶେଇବାକୁ ଯାଆନ୍ତି।
ଆଜ୍ଞା ତ ତମ କଳ ବି ଆଇ ଆଜ୍ଞା ଚାରିଆଡେ ବ୍ୟବହାର ହେଇପାରୁଛି ଆମ ଗାଁ ରେ ଅଛୁ ବୋଲି ପାଖ ହଉଛି।
ଗାଁ ଲୋକ କେତେ ସୁବିଧା ପାଉଛନ୍ତି ଆପଣ ଜାଣିଛନ୍ତି? ଏଇ ଯୋଉ ଅଟା ପଷେଇକି ଆଣୁଛନ୍ତି ଗହମ ପଷେଇକି ଆଣୁଛନ୍ତି ଅଟା କରିକି ଧାନ ପେସେଇକି ଆଣୁଛନ୍ତି ଗୋଟେ ମାନେ ଜଲଦି ଦରକାର କୁ କାମରେ ଆସିଯାଉଛି ଦୂରକୁ ନହଲେ ଯିବାକୁ ପଡନ୍ତା ନା
ଆଜ୍ଞା।
ଗୋଟେ ଅଛି ସେ ଗୋଟେ ଚଳି ଯାଉଛି।
ଆଜ୍ଞା।
ଆଜି କଣ ଗୋଟେ ଓସା ବାର ହେଲା ଚୁନା ବି ପେସେଇ ଆଣୁଛନ୍ତି ନାଇଁ କି
ଆପଣଙ୍କର ଆଜି ଆଇଁଷ ବାର ଆଜି ଆଇଁଷ କଣ ହେଇଥିଲା?
ଆଜି ଆମେ ଆଜି ଟିକେ କୁକୁଡ଼ା ଝୋଳ କରିଥିଲୁ।
ଆଜ୍ଞା।
ଦେଶୀ କୁକୁଡ଼ା? ଏଇ ପାଗକୁ ତ କୁକୁଡା ଦେଶୀ କୁକୁଡା ଯୋଉ ଟେଷ୍ଟ ଲାଗିବ ସେ କୁକୁଡା ଯୋଳ ଟିକେ କରିଥିଲୁ। କାକୁଡି ଟିକେ କାକୁଡି ଟିକେ ସାଲଟ କରିଦେଲୁ ଭାତ ଡାଲି ଏଇ ସବୁ ଖାଇବା ଆଉ କଣ ନିତିଦିନିଆ ଖାଇବା ଜଉ ଏଇି ଟିକେ ବାର ଦେଖିକି ଆ
ଆଜ୍ଞା ଆମର ଆଜ୍ଞା ଆମର ଆଜ୍ଞା ମାଛ ଖାଇଥିଲୁ
ଓ ଆଜି ଆପଣଙ୍କର ମାଛ ହେଇଥିଲା ଦେଶି
ମାଛ ନା ଦେଶୀ ମାଛ ଆମର ଯୋଉ ଗାଁ ରେ ଯୋଉ ହୁଏ ନା ଯୋଉ ପାଣି ହେଇ ଯୋଉ ହେଇଯାଇନି
ହୁଁ ହୁଁ।
ସେଇ ପାଣି ସଂଖ୍ୟରୁ ମାଛ ଗୁଡା ସବୁ ଉଠି ଯାଇଛନ୍ତି ନଈରୁ
ନଈରୁ ଉଠି ଆସିିବ ଆମର ସବୁ ଯୋଉ ଜ୍ଵର ନାହିଁ ଗାଁରେ ସବୁ ଉଠି ଆସି ଯୋଉ ଡାହାଣୀ ପଡ଼ିଆ ଯୋଉ ଆମ ଘର
ହଁ ହଁ।
ସେଠି ସବୁ ମାଛ ରୁହନ୍ତି। ଆଜି ଯାଇକି ଗୋଟେ ଲୋକ ସେଠି ମୋ ଭାଇ ଧରିକି ଆଣିଥିଲା।
ହଁଁ ବଢିଆ ସେ ମାଛ କଣ କଲେ ମସଲା ଫସଲା ଟିକେ ସୋରିଷ ଫୋରିଷ ମସଲା ଦେଇକି ନା କଣ ଆପଣ କେମିତି ହୁଏ? ଅଦା ଫଦା ହଁ ମସଲା ଦେଇ ବଢିଆ ଲାଗୁଥିବ।
ଆଉ ଆଉ ଟେଷ୍ଟ ସେ ଅଲଗା ପ୍ରକାର।
ତାପରେ ଇଏ ଯୋଉ ପାଗକୁ ଦେଶୀ ମାଛ ଭାତ ଖାଲି ଉଡ଼ିବ ଆଉ ନା ଆପଣ ଆଜି ପେଟେ ଖାଇକି ଶୋଇପଡ଼ିଥିବେ ଆଉ।
ଆଜ୍ଞା।
ରାତିକି ରୁଟି ଫୁଟି ହବ ନା ଭାଇ?
ଆଜ୍ଞା।
ଆଉ କଣ କୁହନ୍ତୁ ଖବର?
ଆଇ ଆମଲ ଆପଣ କେବେ ଆସିବେ ତମ ଯୋଉ ଏଠିକି?
ଗାଁ କୁ ନା ମୁଁ ଯାଇ ମୁଁ ଯା ହେଲେ ଯୋଉ ଏଇ ଯୋଉ ରଜ ପୂର୍ବରୁ ସବୁ ସାଙ୍ଗ ହେଇକି ଯାଇଥିଲୁ ଯୋଉଠୁ ମଜା ମସ୍ତି ହେଲା ସବୁ ସାଙ୍ଗ ସାଥୀ ହେଇକି ଯାଇଥିଲୁ ଆଉ ପୁଣି ଛୁଟି ହେଲେ ପୁଅର ସ୍କୁଲ
ଆସିବ ବୁଲିି ବାଲିକି ଯିବ ତମ ବାପ ଘରୁ ଆଉ।
ହଁ ତ ମୋ ତ ବାପା ବୋଉ ଚାଲି ଯାଇଛନ୍ତି ଆପଣ ଜାଣିଥିବେ।
ଆଜ୍ଞା।
ଦାଦା ଖୁଡି ଫୁଡି ସବୁ ଅଛନ୍ତି ଭାଇମାନେ ଅଛନ୍ତି।
ସିଏ ଆଜ୍ଞା ଯିଏ ଗଲେ ତମ ଯୋଉ ବୋଉ?
ହଁ ବୋଉ ବାପା ବି ଆଗରୁ ମରି ଯାଇଥିଲେ ଜାଣିଲେ। ଆଉ ପୁଅ ଛୋଟ ହେଇଥିଲା ଏବେ ଯିଏ ମରିଗଲେ ଏଇ ଦି ତିନି ଚାରି ବର୍ଷ ହବ ଆକ୍ସିଡେଣ୍ଟ ରେ ସେ ହେଲେ ମୋ ମୋ ବୋଉ ଚାଲିଗଲେ ଆଉ ସେ ଗୋଟେ ବହୁତ ଦୁଃଖ ମନ ଭିତରେ। ନିଜ ବୋଉ ମା ଯିବା କଷ୍ଟ ସେଟା ଆଉ କଣ କହିବି ଆଉ।
ତମ ଭାଇ ବି ଆଜ୍ଞା ଚେଷ୍ଟା କରୁଛନ୍ତି ତମ ଯୋଉ କକା ଚେଷ୍ଟା କରୁ କେମିତି ଭାଇ ବାହାଘର କରିବାକୁ।
ହଁ ଚାଲିଛି ଯାହା ଭଗବାନଙ୍କର ଇଚ୍ଛା ଆଉ ହବ ଆଉ।
ଆଜ୍ଞା ଯାହା ହେଲେ ଭାଇକି ବି ବହୁତ ବୟସ ହେଲାଣି।
ହଁ ଭାଇ ବୟସ ହେଇଗଲାଣି ବାହାହବା ପାଇଁ।
ଆଜ୍ଞା।
ଆଉ ତମ ଭାଇର ବାହାଘର ସିଏ କମ ବୟସ ନାଇଁ?
ଆଜ୍ଞା ସିଏ ତ କମ ବୟସ ସିଏ ତ ତମ ଯୋଉ ସାନ ସାନ ଭାଇଠୁ ତ ସାନ।
ବଡ ର ବୟସ ହେଇଗଲାଣି ହବ ବାହାଘର ଖୋଜା ଖୋଜି ଚାଲିଛି କୋଉଠି କଣ ବୁଝା ବୁଝି କଣ ହଉଛି
ସେଇଥିପାଇଁ ତ ଆଜ୍ଞା ସେ ତମ କକା ତ ଘର କରିଦେଲେ।
ହଁ।
ଆଜ୍ଞା।
କଣ କରିବା ଆଉ।
ଆଚ୍ଛା ଆଜ୍ଞା ତମେ ଆଜ୍ଞା କେତେ ଭଉଣୀ?
ଆମେ ବା ଯୋଉ ଓ ଚାରି ପାଞ୍ଚ ହଁ ଚାରି ଭଉଣୀ ପାଞ୍ଚ ଭଉଣୀ।
ଓହୋ ଭାଇ ହେଲା ଦିଟା।
ଦାଦାଙ୍କର ଦି ଯୋଉ ତିନିଟା ଝିଅ ଜାଣିଥିବେ।
ଆଜ୍ଞା।
ଓ ମଝିଆପା ମଝିଆପା ଯୋଉ ତାଙ୍କର ତିନିଟା ଗୋଟେ ପୁଅ ପୁଅଟି ଯୋଉ ଚାଲି ପାରୁନି ଯୋଉ ଜାଣିଥିବେ ସେ ଭାଇ ମୋର ଇଏ ହ୍ୟାଣ୍ଡିକାପ୍ଟ ଆଉ ତା ସାନ ଦାଦାଙ୍କର ଦିଟା ପୁଅ ଜାଣିଲେ।
କୋଉଠିକା କଥା କହୁଛ କହିଲ ମୁଁ ଏଇଠିକା କଥା କହୁଛି।
ଆଉ ମୁଁ କୋଉଠିଆ କଥା କହୁଛି ମୁଁ ବା ସେ ଆମ ବାପଘର କଥା କହୁଛି।
ଆଜ୍ଞା।
ଆଉ ନୁହଁ କି ତିନିଟା ଝିଅ ସେ ଚାଲି ପାରୁନି ଯେ ସେ ମୋ ଭାଇ ନୁହଁ କି
ଆଜ୍ଞା ତ ହଁ ଆଜ୍ଞା।
ତା ନାଁ ଧରି ହବନି ନା ଖାଲି କହିହବ ତାପରେ ନା ସେ ମୋ ଭାଇ ତାର ତିନି ଭଉଣୀ ନୁହନ୍ତି ତାପରେ ଆମେ ଦି ଭଉଣୀ ଦି ଭାଇ ତାପରେ ଦା ଦାଦାଙ୍କର ଦିଟା ପୁଅ
ଆଜ୍ଞା।
ମିଶିକିରି ଦଶ ଭାଇ ଭଉଣୀ ଆଉ
ଆଜ୍ଞା ମୁଁ ଆଜ୍ଞା ଜାଣିଛି ସେଇଥିପାଇଁ ଆଜ୍ଞା ତମ ଗାଁ ରୁ ଆଉ ତମ ଯୋଉ ଘର ଯୋଉ ସଡକ ଘର ସଡ଼କଟାକୁ ସେ ଭଲକିନା କରିଦେଲେ ନା ଆଉ
ହଁ ହଁ।
ଆଉ ତମ ଘରକୁ ଯେତିକ ଯୋଉ ଗା ଗାଡିଫାଡି ଆଉଛି
ସେଟା କଣ ଭଲ ହେଇଗଲା ସଡକ ସେଟା ଗୋଟେ ଯିବା ପାଇଁ ବଢିଆ ହେଲା ଏଇ ଗାଁ ରାସ୍ତା ଟା କାହିଁ ଏମିତି ହେଇଛି ତାକୁ ବାଗଉ ନାହାନ୍ତି ଖଡ ଖଡ ଧଡ ଧଡ ମଣିଷ ମରିଯିବ ସେଠି ପଡିକି
ଲୋକ ତ ଆଜ୍ଞା ବାଗଉ ନାହାନ୍ତି ସିଏ କଣ ବାଗେଇବେ ସରକାର ବାଗେଇବା ନା ଆଉ
ନାଇଁ ସେଇପା ସରକାର ଟିକେ ବାଗେଇ ଦେଲେ ସେ ରାସ୍ତାଟି ଯେତେବେଳେ ଆମେ ଯାଉଛେ ସବୁବେଳେ ଆମର ଗାଳି ଶୁଣୁଛେ ସବୁ କହୁଛନ୍ତି ଆମ ଶାଶୁଘର ଲୋକ ଜାଣିଲେ କଣ ତମ ଗାଁ ରାସ୍ତା ଏମିତି ଏତେ ଗାଁ ରେ ବିଲ୍ଡିଙ୍ଗ କୋଠା ବାଡି ସବୁ କରୁଛନ୍ତି ହେଲା ସବୁ ଘର ଦ୍ୱାର ଦେଖିଲା ବେଳ ରାସ୍ତା ଟାକୁ ଏମିତି ଟିକେ ବାଗ କରୁନାହାନ୍ତି ଓଲା ବେଳକୁ ଗାଡି ଠିକ୍ ଠାକ ଯାଇପାରୁନି ତା ଧକଡ ଚକଡ ଧକଡ ଚକଡ ହେଇକି ଆମେ ଯାଉୁଛୁ।
ଆଜ୍ଞା।
ଖରାପ ଲାଗୁଛି ଜାଣିଲୁ ରାସ୍ତା କରିବା କଥା ନା
ଆଜ୍ଞା ଆପଣଙ୍କ ଯୋଉ ସଡ଼କ ଭଲ ଆପଣଙ୍କର ସରକାର ସେଆଡେ କରିଦେଇଛନ୍ତି।
ଆମର ସେ କରିଛନ୍ତି ଆମର ତ ନିଜର କରିଛୁ।
ଆଜ୍ଞା ଆଜ୍ଞା।
ଆଉ କଣ କୁହନ୍ତୁ କେତେବେଳେ ଟିକେ ମତେ ଟିକେ ଏବେ ଫୋନ କରିବେ ତ ମୁଁ କରିବି ଆପଣଙ୍କ ପାଖକୁ ଆପଣ ଟିକେ ରିସିଭ କରିବେ
ଆଜ୍ଞା।
କେତେବେଳେ ଆସୁନାହାଁନ୍ତି ଟିକେ ତେ ବୁଲି କଟକ
ଆଜ୍ଞା। ଆଉ କଣ କହୁଛନ୍ତି କୁହନ୍ତୁ?
ହଁ ମୁଁ କହୁଛି ମୁଁ କହିଲି କଟକ ଟିକେ କେତେବେଳେ ଆସନ୍ତୁ ଇଆଡେ ବୁଲିଯିବେ ଆମ ଆଡେ ଟିକେ ଦେଖିଯିବେ
ଆଜ୍ଞା ଛତିଆ ଯୋଉ ଇଆଡେ ଟାଙ୍ଗି ତମର ଘର ସେଇଠି
ନାଇଁ ଆମର ଛତିଆ ଆଗକୁ
ଆଜ୍ଞା।
ମଙ୍ଗୁଳି ମଙ୍ଗୁଳି ପରେ ଟାଙ୍ଗି ଟାଙ୍ଗି ପରେ କଟକ
ଆଜ୍ଞା।
ଆପଣ ଏଇଟା ଆସିନାହାନ୍ତି ନାଇଁ
ନାଇଁ ପୁଅ କିନ୍ତୁ ଆଜ୍ଞା ମତେ ଚିନ୍ହିଛି।
ହଁ ହଁ ସେ! ! ! ! ! ! ! ! ! ! ଆମର ବା ତମ ତମ ଆମର ପା ଭାଇ ତଉ ଆଲୋ
ଭାଇ ଆଜ୍ଞା।
ପରିବାର ଭଳିଆ ଆଉ ଚିହ୍ନିବ କ ମୁ କଣ ଚିହ୍ନି ନା କଣ?
ହଁ ସିଏ ମୋବାଇଲ ଦେଖୁଥିବ।
ଖେଳି ବୁଲି ସବୁ ସେଇଠି ଆମ ସବୁ ଚିହ୍ନିଛୁ।
ଆ ଯାହା ହ ପୁଅର ମାମୁଁର ଯାହାଲେ ମାମୁଁ ଘର ନା ଆଉ।
ହଁ।
ଯାହାର ନାଁ କଣ ଅଛି ମାମୁଁ ଘର ମାମୁ ସହିତ ମାମୁଁ ଘର।
ମାମୁଁଘର ଭଳିଆ କିଏ ନୁହନ୍ତି ଆଜି ମାମୁଁ ଘର ଟା ଭଲ ଲାଗେ ସବୁ ଛୁଆଙ୍କୁ। ତମ ମାମୁଁ ତମ ମାମୁଁ ଯାଅ?
ଏମିତିରେ ତମ ଘରକୁ ବି ବହୁତ ଛୁଆ ଯାଆନ୍ତି।
ଆମ ଘରେ ସବୁବେଳେ ତ ଛୁଆ ମୋ ଭାଇ ପାଇଁ ଜାଣିଲି ଖାଲି ଛୁଆ ମାଳ। ସେ ସବୁ ଗପୁରାତ ଟିକେ ଗପ ସପ କରେ। ଏ ଭଲ ମନ୍ଦ କଥା ସବୁ ବୁଝାଏ ସବୁ ଯାଆନ୍ତି ଆଉ। ଯିଏ ଯୋଉଠି ଜାଣି ପାରନ୍ତି ଫୋନ ଫୋନ୍ ବିଷୟରେ ମୋ ଭାଇ ଭା ଜାଣି ହେଲା।
ଆଜ୍ଞା ମତେ ବି ସିଏ ସବୁ ଅଧା ଶିଖେଇଛନ୍ତି।
ମୋ ଭାଇ ଟିକେ ମାନେ ତାର ଟିକେ ଭଲ ଜ୍ଞାନ ତ ମୋ ଭାଇ ର ସେଇଥିପାଇଁ ତା ପାଖକୁ ସମସ୍ତେ ଯାଆନ୍ତି ଟିକେ ଆଉ।
ଆଜ୍ଞା।
ସେ ବି ଭଲ ପିଲାଟା ଭାରି ଭାରି ବୁଦ୍ଧିମତ ପିଲାଟା ମୋ ଭାଇ।
ଆଜ୍ଞା।
ଆପଣ ବି ଯାଆନ୍ତି ମୋ ଭାଇ ପାଖକୁ ଯାଆନ୍ତି?
ଆଜ୍ଞା ମତେ ବି ଆଜି ଫୋନ କରିଥିଲେ।
ହଁ ମୋ ଭାଇ ତ ଓ ହଁ, ହଁ। ହ୍ୟାଲୋ